ହ୍ୟାଲୋ।
ଆଜଞା ନମକାର।
ସାର୍ ନମସ୍କାର। ଭଲ ଅଛନ୍ତି? ଆଜ୍ଞା ଆଜ୍ଞା। ଆଉ ଖିଆ ପସାରିଲାଣି?
ହଁ ଏବେ ଯଷ୍ଟ ଖାଇବା ସରିଲା
ହୁଁ ହୁଁ ହଁ ସେଇ ଖିଆପିଆ ସବୁ ସରିଲା ବେପାର ଲାଇନ କଥା ତମର? ଆଉ ଖ୍ଷ ଟିକେ ଲେଟ୍ ନାଇଟ୍ ଟିକେ ହଉଛି। ଆଉ ଖାଇବି ସେ କଥା ଆଉ ଆଉ ଆପଣ କଣ କରନ୍ତିୁ କଟା
ମୁଁ ଏବେ ମୁଁ ପଢିବା ସରିଲା ଏବେ ବାପାଙ୍କ ବିଜନେସ ରେ ମୁଁ ଷ୍ଟାର୍ଟ କରିବା ପାଇଁ ଚାହୁଁଛି।
ହୁଁ ହୁଁ ହୁଁ ଭଲ ସେଇଟା ହୁଁ। ଆଚଛା ବାପା ବିଜନେସ କରୁଛନ୍ତିାଇଁ ମୋର ସେ ବିଜନେସ ଲାଇନ। ହଁ ମୁଁ ନିଜେ ବିଜନେସ ଲାଇନରେ ଅଛି ବିଜନେସ୍ କରୁଛିିବ ଆଉ ଉଁ ବେପାର ଟାଲିଛି ଏମିତି ଆଉଁ ବେପାର ତ ବହୁତ ସ୍ଲୋ ଏବେ ଅଛି ଆଉ ଖ ଖରା ମରା ଯଉଛି ବେ ତଃ ଉଁହ୍ ହୁଁ ହୁଁ ହୁଁ ବଉତ ଡାଉନ ହେଇଁ
କାଇଁ ଖରା ବି ଏତେ ପ୍ରଳ ହଉଛି
ଉଁ ହୁଁ ବଉତ ଖରା ହେଉଚି ଏବେଇନ୍ତୁ ଉଁ ଆଚ୍ଛା ଆଚ୍ ଆଉ ଆପଣଙ୍କ ବେପାରଉପଉଈବେ ଆପଣୁ ମାନେ ବାପାଙ୍କୁ ସାହାଯ୍ୟ କରୁଛନ୍ତି ନାଇଁ
ହଁ।
ଉଁ ଭଲ।
ଦେ ମ ତା କିଛି ଶିଖିବି ବାପାଙ୍କଠୁ ତାପରେ ଧୀରେ ଧୀରେ ନିଜର କି ଚେ ଏ ଏସ୍ ଷ୍ଟାର୍ଟ କରିବି ଭାବୁଛି ଆଉ
ଉଁ ହୁଁ ଆଚ୍ଛା ଆଛା ଆଉ ଖଯା ତ୍ରା ଗଲା ଆଉ ଆପଣ ଏପଟେ ଏରିଆ ପଟେ କେମିତି କଣ ଆପଣ? ମାନେ ପାଳନ କଲେ କେମତି କଣ?
ରଜ ଟା ଆମ ଫୁଟେ ମାନେ ତେଏ ବଡ ଆକାରରେ ହୁଏନି ଟିକେ ଛୋଟ ଆକାରରେ ହୁଏ ସେମିତି ଛୋ
ହୁଁ ହୁଁ ହୁଁ ଚା ଆପଣ କେମତି ସାଙ୍ଗସାଥି ସତଅ
ହଁ ହଁ ସେମତି ଯୋଉ ଆମ ଉ ଯାତ୍ରାଟା ପଡିଥିଲା ସେଆଡେ ଯାଇଥିଲୁ।
ଉଁ ହୁଁ
ଦୋଳି ଫୋଳି ଆସିଥିଲା ସେଥିରେ ବସିଲ ନା ବୁଲାବୁଲି କଲି ସେମତି ହଁ ରଜପାନ ସେଟା ତ ଥସ ପେଶାଲପ୍ସ
ଉଁହ ଆହ୍ ଆପଣ ପଟେ କେତେ ଟଙ୍କା କଣ ଥିଲା ସିଏ ରଜପାନ
ରଜ ପାନଅ ଷ୍ଟାର୍ଟ ହେଇଥିଲା ପଚାଶ ଟଙ୍କାରୁ ଷ୍ଟାର୍ଟ ହେଇଥିଲା ଆଉ
ଉଁ ମ ଇଡ଼େ ସବୁ ରେଡ୍ ବାଡ୍ ସବୁ ବଢିଲାଣି ଆଉ ସେଥିଲାଗି ରେଜ୍ ବଟା ସବୁ କରିଦେଇଛନ୍ତି ସବୁ ଆଉ ହୁଁ ହୁଁ ନୂଆମ ତ ଆମେ ଥେ ଏ ରହୁଛୁ ତାପରେ ଗାଁ କୁ ଯାଇ ଥ୍ଲୁ ଗାଁ କୁ ସେଥି ରଜସ୍ ଝଉ ଆସଥିଲେ ଆମର ତ ପ୍ରତିବର୍ଷ ଜି କିଏ କୁଆଡ଼େ ଆସୁ ନଆସୁ ରଜ ଟାଇମଇବୃ ପ୍ରତିିବର୍ଷ ସମସ୍ତେ ଆସେ ଗାଁକୁ ଆସିଲା ପରେ ଆମର ଛଅ ରାତି ନାଚ ହୁଏ ଦାମା ଗାଁ ପିଲା ସବୁ ଶିଖିଥାନ୍ତି ଛଅ ନାତି ନାଚ ହବ ଆଉ ଦୁମ୍ ମାଓମାନେ ମସ୍ ହେଇଲା ତାପରେ ସେ ପ୍ରଶେସନ୍ ଟାଇପରୋ ଯଟା ସନ୍ଧ୍ୟା ଟାଇମ ରେ ଗୋଟେ ଠାକୁରଙ୍କ ପାଖ ପୃ ଆଉ ଗୋଟେ ଠାକୁର ପାଖୁ ଯୋଉଠି ରଜ ପଡିଆ ଆମର ଅଛି ଆଉ ଆଉ ରଜ ପଡିଆ ଯୋଉଟା ଅଛି ସେଥିକି ଠାକୁର ପ୍ରଶେସନ ହେଇଯାଆନ୍ତି ଆଉ ପ୍ରଶେସନି ଗଲା ପରେ ସେଠେଇ ମେଳା ହୁଅନ୍ତି ମେଳ ହେଲା ପରେ ଯାତ୍ରା ଷ୍ଟାର୍ଟ ହୁଏ ଆଉ ଆଉ ଏମିତି ମାନେ ବହୁତ ମୁଁ ମାନେ ଭଲ ହୁଏ ତାପରେ ଆମବଂ ପାଖ୍ ରେ ଗାଁ ଗାଁ ପାଖ୍ ରେ ଗୋଟେ ପାହାଡ ଅଛି ସେ ପାହାଡ଼ ଉପ୍ ରେ ରଘୁନାଥ ଅଛନ୍ତି ମାନେ ରାମ ଲକ୍ଷଣ ଶୀ ତା ଅଛନ୍ତି ସେଇଟା ବି କାର୍ତ୍ତିକ ମାସରେ ସେଇଟା ଭଲ ହୁଏ ଚା ନାଚ ଗୀତ କରେ ଠାକୁରକୁ ଉପ୍ ରେ ସେଠି ବି ବଢିଆ ହୁଏ ସଉଁ ଇମ୍ଦି
ଆସ୍ ସେଠି ପ୍ ପୂଜା ପାଆନ୍ତି
ହଁ ପୂଜା ପାଆନ୍ତି ତାପରେ ସେ ଯ ପାହାଡ ଉପରେ ଠାକୁର ଅଛନ୍ ଯେ ଆଗୁରୁ ସବୁ ଚାଲିକି ଯେସବୁ ଯାଉଥିଲେ ଏବେ କଣ କରିଛନ୍ତି ସଉ ରୋଡ ଆ ରାସ୍ତା କାମ ଚାଲିଛି ସଉ ସେ ଠାକୁରଙ୍କ ଉପକୁ କେମିତି ଗାଡି ମଟର ଯିବ ସେଥିପାଇଁ କାମ ଚାଲିଛି
ହଁ ସେ ପର୍ଯ୍ୟନ ସ୍ଥଲୀକୁୁ ସରକାର ଧ୍ୟାନ ଦଉଛନ୍ତି ଆଉ
ହୁଁ ହୁଁ ହୁଁ ହୁଁ ଦେଇଛନ୍ତି, କିଛି ବି ସରକାର ଦେଇଛନ୍ତି, ପଇସା ପତ୍ର ଯାହା ଫଳରେ କି କାମ ପତ୍ର ଚାଲି ଉଁ।
ହଉ।
ଆଉ ଏମତି ବୁଲାବୁଲି କାର୍ତ୍ତିକ ମାସ ସେ ସେଥିରେ ବି ଗୋଟେ ଜାଗାରେ ବୁଲାବୁଲି ଏମତି ହୁଏ। ହୁଁ ଆପଣ କୁଆଡେ ସବୁ ବୁଲାବୁଲି କରିଯାଆନ୍ତି ସବୁ।
ବୁଲାବୁଲି ଏବେ ଆମ ଏରିଆରେ ଯଉ ଅଛି ସେଇଠି ଆପଣଙ୍କ ରଜ ଯେମିତି ସରିଲା। ଆମ ଏଇଠି ଗୋଟେ ଶୀତଲ ଷଷ୍ଠୀ। ସେଟା ହୁଏ। ଶିବ ପାର୍ବତୀଙ୍କ ବିବାହ ଟା ଯୋଉ ହୁଏ, ସେଇଟା ହେଲା ଆଉ। ସେଇଟା ବଡ ଆକାରରେ ହୁଏ! ହଁ ତିନି ଦିନ ଧରିକି ସେଟା ବି ପ୍ରୋଗ୍ରାମ ଟା ହୁଏ ସବୁ।
ଆଚ୍ଛା ଆଛା ଆଉ ପୁ ପୁରୀ କେବେ ଯାଇଥିଲେ।
ପୁରୀ ହେଇଗଲା ଆଜ୍ଞା ଗଲା ବର୍ଷ ଯାଇଥିଲି। ଏ ବର୍ଷ ଯାଇନି।
ମାନେ ବର୍ଷେ ତଳେ ଯାଇଥିଲେ! ଏବେ ଆଉ ଯାଇନାହାନ୍ତି ନାଇଁ।
ଏବେ ଭାବୁଛି, ରଥଯାତ୍ରା ଟାଇମ୍ ରେ ଯିବା ଭାବୁ ଛି, ଦେଖାଯାଉ ଭଗବାନଙ୍କ ଡୋରି ଲାଗୁଛି ନା ନାଁ ଲାଗୁନି ହଁ।
ଦେବସ୍ଥାନ ପୂର୍ଣ୍ଣମୀ ଅଛି ସେଠି ବି ଯାଆନ୍ତୁ।
ହଁ ଏବେ କିଛି ଦିନ ଛାଡିକି ଦେବସ୍ନାନ ପୂର୍ଣ୍ଣିମା ଷ୍ଟାର୍ଟ ହେଇଯିବ ଆଉ।
ହୁଁ ହୁଁ ଆଉ ଗୋଟେ ଜିନିଷ କଣ, କାଳିଆ ଠାକୁରଙ୍କ ତାଙ୍କର ଯଦି ଆଶୀର୍ବାଦ ନଥିବ ଆପଣ ଯେତେ ଚେଷ୍ଟା କଲେ ବି ସେଇଟା ଯାଇପାରିବେନି।
ହୁଁ ତାଙ୍କ ଡୋରି ନ ଲାଗିଲେ ଯାଏ କିଛି ହେବନି ଆଉ।
ହୁଁ ହୁଁ ତାଙ୍କ ଡୋରି ନ ଲାଗିଲେ କେବେ କୁଆଡ଼େ ଯାଇପାରିବନି। ଉଁ, ହୁଁ।
ଅ, ଆଚ୍ଛା ଆଉ ଆପଣ ଚା ଚାଷ ବାସ କାମ କରନ୍ତି?
ଚାଷ ଆମେ ଅଛି, ଜମି ଚାଷ ଜମି ଗୁଡା ଅଛି। ଉମ୍ ଆମେ କରୁନୁ ସେଟାକୁ।
ଆଜିକା ଡେଟ୍ ତ ବହୁତ ମାନେ ଚାଷ ଜମି ସବୁ ଛାଡ଼ି ସାରିଲେଣି! ସବୁ ଭାଗ ଫାଗ ଏ ସବୁ ଦେଇ ଦେଉଛନ୍ତି। ଆଉ ପିଲା ପିଲା ସବୁ ସବୁ ପଢାପଢି ସବୁ କଲେ। ଆଉ ଚାଷ ବାସ କିଏ ଇଏ କରୁ ଚି, ଆଉ ମେନ୍ ଜିନିଷ ର ଚାଉଳ ଟା ଟିକେ ସରକାରଙ୍କ ତରଫରୁ ମିଳିଯାଉଚି। ଯୋଉଟା କୋଣ୍ଟ୍ରଲ ସେଥିପାଇଁ ଟିକେ ଲୋକବାକ ଆଉ ଚାଷବାସରେ ଟିକେ ଗୁରୁତର
ହଁ ଏବେ କିଛି ବର୍ଷ ହେଲା ସରକାର ଯୋଉ ଧାନ କୁଇଣ୍ଟାଲ ପିଛା ବଢେଇଛନ୍ତି। ସେ ପେ ଏଥିରେ ଚାଷୀ ଗୁଡା ଟିକେ ଲାଭ ପାଇଛନ୍ତି ଆଉ କଣ।
ହୁଁ, ହୁଁ। ଆପଣ ସେପଟେ ଗୋଟେ ପିକନିକ୍ ସ୍ପଟ୍ କଣ ଅଛି, ସବୁ ଏମିତି? ଯାହା ଫଳରେ କି ଲୋକ ଯାଇକି ବୁଲାବୁଲି କରନ୍ତି।
ହଁ ଆସନ୍ତି, ଦୂର ଦୂରରୁ ଲୋକ ଆସନ୍ତି। ଗୋଟେ ସ୍ପଟ୍ ଅଛି ସେଠି ଲୋକ ବି ଭାରି ମାତ୍ରାରେ ମାନେ ଯୋଉ ଆମ ଅ, ସେ ଶୀତ ଋତୁ ଟାଇମ୍ ରେ ଯୋଉ ଡିସେମ୍ବର ରହିଲା ଡିସେମ୍ବର, ଜାନୁଆରୀ ସେ ଟାଇମ୍ ରେ ଆସ ସନ୍ତି, ପିକନିକ କରିବା ପାଇଁ ସେ ଜାଗାକୁ ଆଉ।
ହୁଁ, ହୁଁ।
ହୁଁ।
ହୁଁ, ଆଚ୍ଛା ଆଚ୍ଛା। ଆଉ ପଢାପଢି କଣ କେମିତି? ମାନେ ବେପାରରେ ମାନେ ଚାଲିଚି।
ହଁ ପଢାପଢି ସେମତି ସାଇଡ୍ ରେ ମାନେ ଡିଷ୍ଟାନ୍ସ ରେ ଚାଲିଛି ଆଉ।
ହୁଁ, ହୁଁ।
ମାଷ୍ଟର ଡିଗ୍ରୀ ସାଇଡ୍ ରେ ଚାଲିଛି। ଆଉ ଇଆଡେ ବିଜନେସ୍ ଟା ଚାଲିଛି ଆଉ।
ହୁଁ, ହୁଁ ହଉ, ହଉ ଘରେ ବି ଥାଇକି ବାପାଙ୍କୁ ଗୋଟେ ସାଇଟି ରେ ଯଦି ସାହାଯ୍ୟ କଲସେଟା ବହୁତ ବଡ ଭଲ ନା।
କାହିଁକି ନା ମୁଁ ଛୋଟ ବେଲରୁ ସେଇୟା ଭାବିଥିଲି, ବିଜନେସ୍ ଲାଇନ୍ ରେ ଯିବି ତ ସେ ସେ ଲାଇନ୍ ରୁ ଏବେଠୁ ସେ ଜିନିଷ ଟାକୁ ପ୍ରାକ୍ଟିସ୍ ଚାଲିଛି ଆଉ।
ହୁଁ, ହୁଁ, ହୁଁ। ଆଚ୍ଛା। ଆଚ୍ଛା ଆପଣ ଆପଣ ମେ, ଆଜ୍ଞା?
କୁହନ୍ତୁ ତାହେଲେ ଆଉ।
ମୁଁ କହିଲି ଆପଣ ନାଇଁ ମ୍ୟାରେଜ୍ କରିଛନ୍ତି ନାଇଁ ମ୍ୟାରେଜ୍ କରିନାହାନ୍ତି?
ନା ନା ମୁଁ ମ୍ୟାରେଜ୍ କରିନି ଅନମ୍ୟାରେଡ଼୍ ଅଛି।
ଆଚ୍ଛା ଯୋଉ ମ୍ୟାରେ, ଯୋଉ ଆଜି କାଲି ଯୋଉ ଏମତି ଚାଲିଚି
ଆମର କଣ କି ଏ ଯୋଉ ଯୌତୁକ ପ୍ରଥା।
ହଁ, ହଁ।
କଣ? ମାନେ କଣ? ଇଏ ଭାବିଚନ୍ତି ଯୌତୁକ ଦବା ଟା ଠିକ ନା ନା ଭୁଲ ନା କଣ?
ନା ସେଟା ପୁରା ସରସ ଭୁଲ ଟା।
ହୁଁ।
ଓ ହୋ।
ଯୋଉ ତୁକ ଦବାଟା ବି ଭୁଲ। ଯୗତୁକ ନବାଟା ବି ଭୁଲ। ହୁଁ କାହିଁନା ଗୋଟେ ଜିନିଷ ଜାଣିବା କଥାଟା ଆମର ଏଇଠି। ଉଁ ଧରି ନିଅନ୍ତୁ ମୋର ଏଇଠି ଝିଅ ଅଛି କି ଆପଣଙ୍କର ଏଠି ଆପଣଙ୍କ ଏ ଝିଅ ଅଛି। କି ଆପଣଙ୍କର ପୁଅ ଅଛି ଧର ବାହାଘର କଲେ ଆପଣ ନବାଟା ବି ଭୁଲ୍ ଆପଣ ଦବାଟାଵି ଭୁଲ୍
ହଁ ହଁ
ଆଜ କାଲି ସେଇ ସାଶେ ବହୁତ ମାନେ ଏମତି ନିର୍ଯାତନା ହଉଛି। ତାପରେ ବି ଏମତି ଡେଲିଭରି ଟାଇମ ରେ ଦେଖୁଛନ୍ତି କି ନାଇଁ ଝିଅ ଛୁଆ ଜନ୍ମ ଜନ୍ମ ହେଲା କି ଦିଟା ଛୁଆ ହେଲା ଆଉ ଗୋଟ ଛୁଆ ହେଲା ପୁଣି ଝିଅ ଛୁଆ ହବ। ତା ନଷ୍ଟ କରିଦିଅ ଏମିତି ମାନେ ଚାଲିଛି। ଆଉ ସେଟା ବି ଭୁଲ, ଆଉ ଭଗବାନ ଗୋଟେ କେତେ ଏତେ କଷ୍ଟରେ ଗୋଟେ ଛୁଆଟାକୁ ଦଉଛନ୍ତି, କିନ୍ତୁ କାହା ଭାଗ୍ୟରେ ତ ଛୁଆ ହଉନି। ଆଉ କାହା ଭାଗରେ ଛୁଆ ହେଇକି ବି ମାନେ ସେ ନଷ୍ଟ କରିଦଉଛନ୍ତି।
ଆଉ ଆଜିକାଲି ଲୋକ ବି ମାନେ ଯତୁ ପାଇଁ ସେ ଆଜିକାଲି ଗୋଟେ ଡିମାଣ୍ଡ ଚାଲିଛି। ଏଇଟା ଦିଅ ସେଇଟା ଦିଅ ନେଇକି
ସେଇଟା ବି ଯଦି ରୋକାଯାଏ, ସେଇଟା ବହୁତ ମାନେ ଇରେ ଭଲ। ଏଇ ଲୋକ ବୁଝୁ ବୁୁଝୁନାହାନ୍ତି ସେଇ ଜିନିଷଟାକୁ, ପାଞ୍ଚ ଲୋକ ବୁଝିବାଟା ଠିକ ନା। ନ ବୁଝିଲେ କଣ ହେଇ ପାରିବା ହୁଁ। ହଁ ହଉ ଦେଖାଯାଉ କଣ ହଉଛି, ଆମେ କହିଦେଲେ କଣ ପାଞ୍ଚ ଲୋକଙ୍କୁ ମତେ ନେବାକୁ ପଡିବ ନା।
ସେଟାକୁ ଆମକୁ ଆମ ଯୋଉ ଲୋକାଲିଟି ରେ ସେଟା ଲୋକଙ୍କୁ ବୁଝେଇବା ପରେ। ପଡ଼ିବ ଯଦି କ ଆମେ ଷ୍ଚେପ୍ କିଛି ନେବୁ ଯଦି।
ହୁଁ ହୁଁ ଆଚ୍ଛା ଆଚ୍ଛା ଆପଣଙ୍କ ସେ ପଟେ ଦୋଳ ଫୋଳ ହଉଛି ନା ନାଇଁ। ଦୋଳପର୍ବ ଗୋଟେ ଆମ ଫଗୁ ଦଶମୀ ଟାଇମରେ ହୁଁ ଆ ଦୋଳ ଯାତ
ହଁ ଦୋଳ ଯାତ୍ରା ଟା ହୁଏ
ହୁଁ ଦୋଳାତ୍ରା ମାନେ କୋହୁ ମାନେ ଯେମିତି ଆମର ଥାଏ ପାଞ୍ଚ ଦଳ କି ଦଶ ଦଳ କି ପନ୍ଦର ଦଳ ଏମିତି ଥାଏ
ହଁ ସେଟା ହଁ ସେଟା ପଞ୍ଚଦୋଳ ଟା ହୁଏ ଏଇଠି ଆଉ
ହୁଁ ହୁଁ ହୁଁ ଆମର ଏ ବି ଗାଁ ପାଖରେ ସେ ପନ୍ଦର ଦଳ ହୁଏ ତାପରେ ଦଶଳ ବି ହୁଏ ଏମତି ହୁଁ
ଅଲଗାଲଗା ହଉ
ହଁ ହଁ ସିଏ ମାନେ ଠାକୁର ଯିବେ ଠାକୁର ଯାଇକି ସେ ସେ ସବୁ ଠାକୁର ଯାଇକି ଗୋଟେ ଜାଗାରେ ରୁଣ୍ଡ ହେବେ ରୁଣ୍ଡ ସମ ସମସ୍ତେ ମେଳ ହେଲା ପରେ ତାପରେ ସେ ଯାତ୍ରା ଫାତ୍ରା ହୁଏ ସବୁ ଆମେ ତ ଛୁଆ ବେଳେ ସବୁ ଯାତ୍ରା ଏମିତି ଯାଉ ଏବେ ତ ଏମିତି ରହିଲା ପରେ ଆଉ ଯାତ୍ରାବାତା ହେତେ ଛୋଟ ଯାତ୍ରା ଏମତି ହୋଇନି ଯାଇ ବଡଯାତ୍ରା ସେଇ ଦଶରା ବସରା ଏଇରା ସବୁ ଦେଖାଦେଖି କରୁଛୁ କିନ୍ତୁ ପିଲା ବେଳେ ସବୁ ଯାଉ ପିଲା ବାପା ସବୁ ବାପା ମାଙ୍କୁ ସବୁ ଦଶ ଟଙ୍କା ପାଂଶ ଟଙ୍କା ସବୁ ଏମିତି ଦେଇଦେବେ ଦେଇ ଆମେ ସବୁ ସାଙ୍ଗସାଥି ମିଶିମୁ ସା ଭାଇ ଭଉଣୀ ସବୁ ମିଶିକି। ହଡି ଯଅ ଆଉ
ଠିକ୍ ଅଛି ଆଜ୍ଞା ତାହେଲେ
ଆଜ୍ଞା ଆଜ୍ଞା
ଆପଣଙ୍କ ସାଙ୍ଗେ କଥା ହେଲେ ଭଲ ଲାଗିଲା